ହଁ
ହଁ ମୁଁ କହିଲ ଦିଦି କାମ କରୁଛ?
ଏଇ ବସିଥିଲି ଆଉ ଆ ତୁ?
ଆଉ ଖରା ଖରା ବେଳ ଖାଇବା ସରିଲାଣି?
ହଁ ଏ ଖାଇକି ଆସିଲି ବା ଧୋଇ ଧୁଆଇକି ବସିଲି।
ମୁଁ ବି ସେଇ ଏବେ ଖରାବେେଳ ଖାଇବା ଖାଇକି ଆସିଥିଲି ବସିଛି
କଣ ଖାଇଲୁ?
ଭାତ ଶାଗ ଭଜା ବଢି। ଆଉ ଯଉ ଆମର ଗୋଟା ଭେଣ୍ଡି ଭଜା କଲରା ଏସବୁ।
ଏଇ ତ ସବୁ କିଏ
ତମେ କଣ ଖାଇଲ? ହଁ ମା କରିକି ଦେଇଛନ୍ତି
ମୁଁ ଖାଇଲି ଭାତ ଆଉ ଉ ଡାଲି କଦଳୀ ଭଜା ଆଉ ବାଇଗଣ ପୋଡା ତାଙ୍କ ଦଳା ହେଇଥିଲା ଆଉ ପୋଟଳ ଆଳୁ ଭଜା ଆଳୁକଷା ଏଇଆ ଆଉ ତ ଦେହ ଭଲ ଅଛି
ହଁ ହଁ ହଁ ଦେହ ଭଲ ଅଛି ମୁଁ କହୁଥିଲି କି ତମ ଆଡେ ପାଗ କେମିତି ଏବେ?
ପାଗ ଟା କାଉଁଳେଇଛି ବୋଟେ ଗୋଳ ଗୋଳି ବି ହଉଛି।
ଓହୋ କାଲି ରବିବାର ଅଛି ନା ଚଳଚିତ୍ର ଦେଖିବାକୁ ଯିବା?
ହଁ ହଉ ଟିକେ ରୁହ ମୁଁ ଘରେ ପଚାରିଦେବି ତାପେ କହିବି ଆଉ
ହଉ ତମକୁ ଭଲ ଲାଗେ ନା ଚଳଚିତ୍ର ଦେଖିବାକୁ ଭଲ ଲାଗେ?
ହଁ ଭଲ ଲାଗେ ତମକୁ?
ହୁଁ ହଁ ବହୁତ ଭଲ ଲାଗେ ସାଙ୍ଗ ମାନଙ୍କ ସହିତ ଯିବା ପାଇଁ ଭଲ ଲାଗେ। ଆଉ ଏକୁଟିଆ ସେମିତି ମତେ ଭଲ ଲାଗେନି।
ହଁ।
ସାଙ୍ଗମାନଙ୍କ ସହିତ ଟିକେ ବୁଲିବା ପାଇଁ ଭଲ ହଁ। ମଜା ଲାଗେ ନହେଲେ ନହିଁ ଏକା ଯିବା ପାଇଁ ସେତେ ଇଚଛା ହୁଏନି।
ହୁଁ। ଆଉ ଏଥର ରଥ ଯାତ୍ରା କୁ କୁଆଡେ ଯାଉଛ।
ଆଉ ରଥ ଯାତ୍ରା କ ପାଇଁ ଥର ପୁରୀ ଯିବୁ। ବର୍ଷ କରେ ଥରେ ନା ଠାକୁର ହ କଣ କହିଲ।
ଯିବାର ଅଛି।
ହଁ ରଥଯାତ୍ରା ଯା ପୁରୀ ଯିବାର ଅଛି ଆମର ପ୍ରତ୍ୟେକ ବର୍ଷ ରଥ ରଥଯାତ୍ରାରେ ପୁରୀ ଯାଉ ମାନେ ବର୍ଷକରେ ଥରେ ଠାକୁର ପଦାକୁ ବାହାରିବେ ନା ଜଗନ୍ନାଥଙ୍କୁ ଦେଖିବା ପାଇଁ ନହେଲେ ସବୁବେଳେ ତ ଯେତେବେଳେ ବି ପୁରୀ ଯିବୁ ମନ୍ଦିର ଭିତରେ ଠାକୁ ର ରହିଲେ ପୁରା ପାଖରୁ ଦର୍ଶନ ହେଇପାରେନି। ଏଇ ପୁରୀ ହିଁ ଏଇ ରଥଯାତ୍ରା ଗୋଟିଏ ଦିନ ଯୋଉ ଦିନ ଠାକୁରଙ୍କୁ ପୁରା ସାମ୍ନା ସାମ୍ନି ପୁରା ଦେଖି ହବ।
ହଁ ଆମେ ତ ଏକରେ ମଣିଷ ବି ଦେଖିପାରିବା ଆଉ ପୁଣି ଯିଏ ଆତ୍ମା ବି ଥାନ୍ତି ସେମାନେ ବି ଦେଖିପାରନ୍ତି ମାନେ ସମସ୍ତେ ଯିଏ ସବୁ ଯାଇ ନ ପାରନ୍ତି ଭିତରକୁ ସେମାନେ ବି ଯଥା ଦେଖିପାରନ୍ତି।
ହଁ।
ସେଥିପାଇଁ ବି ତାଙ୍କର ଗୋଟେ ପଣା ବି ଦିଆ ହୁଏନି ଅଧର ପଣା ଦିଆହୁଏନି କି ଆମେ ଯୋଉ ଆତ୍ମା ଲୋକ ଆତ୍ମା ମାନଙ୍କୁ ସବୁ ଅଧରପଣା ଦ ଦିଆ ହୁଏ ଯୋଉଦିନ ବାହୁଡିବେ ର ଦେଉଳକୁ।
ହଁ ଆ ଯୋଉମାନେ ପ୍ରେତା ଆତ୍ମା ଥିବେ ତାଙ୍କୁ ଶାନ୍ତି କରିବା ପାଇଁ ପଣା ଦିଅନ୍ତି।
ହୁଁ ଅଧ ତ ହେଇଟ ନାଁ ହେଲା ଅଧର ପଣା।
କଥାରେ ନାଇଁ ନା ଜଗନ୍ନାଥଙ୍କୁ ଦେଖିବା ପାଇଁ ସିନା ଜାତି ଧର୍ମ ବାରୁଛନ୍ତି ଅଧା ଲୋକ ଯାଇପାରୁନାହାନ୍ତି ସେଥିପାଇଁ ଜଗନ୍ନାଥ ବି କହିଛନ୍ତି ମୁଁ ବି ଆସୁଛି ତମ ପାଖକୁ ତମକୁ ଦେଖା କରିବାକୁ ଯିବାଟା ଭଲ ଆଉ ମନ୍ଦି କଣ କହିଲ?
ଦାଶିଆ ବାଉରୀଙ୍କ ହାତରୁ ବି ସେ ନେଲେନି କି ନଡିଆ।
ହଁ ତାଙ୍କୁ ଛାଡି ନଥିଲେ ମନ୍ଦିରକୁ ସେ ତାଙ୍କ ହାତରୁ ନେଇଥିଲେ।
ହୁଁ।
ଏଥରେ ବି ଆଉ ଥର ଯୋଉ ମୁସଲମାନ ଯୋଉ ସେ ପୁଅଟେ ତାଙ୍କ ନାଁ ତ କଣ ଯୋଉ ଯିଏ ହେଲା ରଥ ଟାଣିବା ପାଇଁ ସାଲବେଗ ହଁ ସାଲବେଗ ତାଙ୍କ ପାଇଁ ରଥ ବି ରହିଥିଲା।
ହଁ ପ୍ରତିବର୍ଷ ତ ସେଇ ତାଙ୍କ ଦ୍ଵାରରେ ହିଁ ସେ ରହିବେ କମ୍ପଲ୍ସ ମାନେ ଈ ତାଙ୍କ ଧାର୍ଯ୍ୟ କି ସେ ସେଇଠି ହିଁ ରହିବ ରଥ ସେଇଠି ରହିବ। କିଛି ସମୟ ପରେ ନହେଲେ ତାପର ଦିନ ତାପ ସବୁ ସେ ଯିବେ। ଧାର୍ଯ୍ୟ କି ସେଇ ସେ ରହିବେ ତାପରେ ସେଇ ଯିବ।
ବହୁତ ଲୀଳା ଅଛି ଠାକୁରଙ୍କର। ମହାପ୍ରଭୁ ସିଏ ନା ସେମିତି।
ହଁ ତାଙ୍କ ଉପରେ ଯୋଉ ଅ ଯୋଉ ରଥ ଉପରେ ଉଲଟା ଶୁଆ ବି ଅଛି। ଦିଟା ସବ ତିନିଟା ରଥରେ ତ ଉଲଟା ଶୁଆ ଅଛନ୍ତି। ଶୁଆ କିଛି ନା ଓଲଟି ଓଲଟି ହେଇକି ଉଲ ଶୁଆ ସବୁ ଥିବେ ସବୁ ରଥରେ ଦି ଦିଟା ଶୁଆ ଓଲଟ ଶୁଆ।
ହଁ ହଁ ସେଟା ଙ୍କ ପାଇଁ ଅଛି?
ସେଟା ତାଙ୍କ ଉପରେ ଗୋଟେ ଅଛି କାହାଣୀ। ତ ଜାଣିନି ବଟ ଓଲଟୋ ଶୁଆଙ୍କ ଉପରେ ବି କାହାଣୀ ଗୋଟେ ଅଛି ସେ ଶୁଆ ସମ ତିନି ରଥ ଉପରେ ସେ ବସିବେ ଓଲଟେଇକି ସେ ସମସ୍ତଙ୍କୁ ଦେଖିବା ପାଇଁ ବୋଧେ
ଆଚ୍ଛା।
ଏତ ପୁରୀରେ ଯିବୁ ବହୁତ ଭିଡ।
ହଁ କିନ୍ତୁ ଜାଣିଛ ନା ଯୋଉ ଆମେ ଯୋଉ ବାଇଶୀ ପାହାଚ କୁହନ୍ତି। ଯଉ ବାଇଶଟା ପାହାଚ ବାଇଶ ପାହାଚ ସେଠାରେ କିନ୍ତୁ ବାଇଶଟା ପାହାଚ ନଥାଏ
ଥାଏରେ ଏ ଥାଏରେ କହୁଛି କହିମୀ କୋଉଠୁ ଆ ଆନନ୍ଦ ବଜାର ବାଇଶ ଟା ପାହାଚ ମାନେ ଯୋଉ ଯୋଉଠି ଯମ ଯମଶିଳା ପଥର ଗୋଟେ ଅଛି।
ହଁ।
ଆ ସେଉଠୁ ତା ତଳକୁ ଦି ପାଦ ଅଛି ଦିଟା ସିଢି ଅଛି ସିଢି କ ତିରୁ ଆଉ ଯୋଉ ଆନନ୍ଦ ବଜାର କୁ ଯିବାକୁ ଯୋଉ ରାସ୍ତାଟା
ହଁ ସେଠି ଦିଟା ଆମେ ସେମିତି କରିକି କହୁଛନ୍ତି ନା ବାଇଶ ପାହାଚ ଗଣୁଛନ୍ତି। କିନ୍ତୁ ସେଠି ଜଣ। ଜଣେ ପଣ୍ଡା ଥିଲେ ଯିଏ କହିଲେ କି ଏଟା ହେଲା ଷୋଳକଳା ଜଗନ୍ନାଥ। ସେଥିପାଇଁ ଆଙ୍କର ଷୋହଳଟା ପାହାଚ ଆଉ ଏଇ ଷୋହଳଟା ପାହାଚର। ବାଇଶ ଟା ନାମ ସେଥିପାଇଁ ଏହାକୁ ବାଇଶ ପାହାଚ କୁହାଯାଏ। ଏମିତି କହିଥିଲେ ଥରେ ଆମେ ବି ଗଣିଲୁ ଭା ଫାଷ୍ଟୁ ଯେବେ ଯାଇଥିଲୁ ଥରେ ପାଦ ଏମତି ଗଣି ଗଣିକା ଯାଇଥିଲୁ ସେଟା ଷୋଳଟା ହିଁ ହଉଥିଲା। ଶୋଳଟା ହଉ ଆଉ ଯୋଉ ଆମେ ମନ୍ଦିର ଭିତରକୁ ଯିବା ଦିଟା ପାହାଚ ଆନନ୍ଦ ବଜାରକୁୁ ଯିବା ଦିଟା ପାହାଚ ଏ ସବୁ ମିଶେଇକି କାଉଣ୍ଟ କରିକି ବାଇଶ ପାହାଚ କହୁଥିଲୁ। କିନ୍ତୁ ଯୋଉ ଗଡୁଛନ୍ତି ଯୋଉ ମାନେ ସେମାନେ ଷୋଳଟା ପାହାଚକୁ ହିଁ ବାଇଶ ପାହାଚ କହିକି ଗଡୁଛ ନ୍ତି ତାର ବାଇଶଟା ନାଁ ଅଛି ବୋଲି ସେ ବାଇଶଟା ପାହାଚର ନାଁ ମୋର ମନେ ନାହିଁ। କିନ୍ତୁ ସେଇ ବାଇଶଟା ପାହାଚ ଅଛି ମାନେ ସେ ଷୋହଳଟା ପାହାଚରେ ବାଇଶଟା ପାହାଚର ନାଁ ଅଛି ବୋ ସେ ବାଇଶ ପାହାଚ ତାକୁ କହିକି ସେ ଗଡୁଛନ୍ତି ଯେ। ସେରେ ମାନେ ପାପ କ୍ଷୟ ହବ।
ମାନେ ଟୋଟାଲ ମନ୍ଦିରରେ ଯେତିକ ମାନେ ଆନନ୍ଦ ବଜାରେ ଆଉ ବାଇଶ ସବୁ ମିଶେଇକି ଯେତିକି ବି ପା-ପାହାଚ ଅଛି ସବୁ ମିଶେଇକି ବାଇଶ ଟା ହଉଛି।
ହଁ।
ଅଁ ହଁ।
ନା ବାଇଶ ଟା ଟୋଟାଲ ଯୋଉ ମନ୍ଦିର ଭିତର ପାହାଚ ଗୁରାକୁ କାଉଣ୍ଟ କରିଦେଲେ ଅ ମ। ମନ୍ଦିର ଭିତର ପାହାଚ ଗୁରା ଗଣିଲେ ଅଧିକ ହବ।
ହଁ ଲକ୍ଷ୍ମୀ ମାଙ୍କର ପୁଣି ସେପଟେ ସାଇଡ ବି ନାହିଁ କି ପାହାଚଘରିକା ସେଗୁରା ନୁହଁ। ମୁଁ କାଲି କହୁଛି ଆମ ଯଦି ଠା ଠାକୁର ଦେଉଳ ଯୋଉଠି ଅଛନ୍ତି ସେ ପାହାଚ ମିଶେଇକି ନା ସେତା ବି ନୁହଁ।
ନା ସେ ପାହାଚ ବି ମିଶେଇଲେ ସେଥିରେ ବି ମାନେ ଚଢିବା ବେଳକୁ କିଛି ପାହାଚ ଅଛି। ମାନେ ଚଢ଼ିକି ଉପରକୁ ଯିବୁ ପୁଣି। ତଳକୁ ଗଡିବୁ ବି ସେଠି ମାନେ ମନ୍ଦିର ଭିତରକୁ ଯିବୁ ସେଠି ବି କିଛି ପାହାଚ ଅଛି ଉପର ତଳ ହେଇକି କିଛି କିଛି ପା ଚ ଅଛି ହେନେ ବାଇଶି ପାହା ବାଇଶ ଟା ପାହାଚ ଅଛି ତାଙ୍କର କିନ୍ତୁ। ସେଟା ସୋ ପାହାଚଟା ଷୋଳଟା ପାହାଚରେ ବାଇଶ ଟା ନା।
ଓହୋ।
ତାର ବି ଗୋଟେ ବଡ କାହାଣୀ ଅଛି ମାନେ ଷ୍ଟୋରି ଅଛି ଯୋଉ। କାହାଣୀ ଅଛି କି। ସେ ବାଇଶ ଟା ପାହାଚ କଣ ପାଇଁ ଏମିତି ହେଇଥିଲା। ସେଇ ଯୋଉ ଯମଶିଳା କହୁଛି ଯୋଉଟା। ଯୋଉ କଳା ପଥର ଟା ସେଇଠି ଠିଆ ହେଇକି ଯୋଉ ଅନନାନ୍ତି ଯୋଉ ଦେଉଳ ଭବାନ ନେଇବ ତାପରେ ନୀଳଚକ୍ରକୁ ଦର୍ଶନ କରିକି ହଁ। ଅନେଇକି ଯିବ ପାପ କ୍ଷୟ ହବ ପୁଣି ହଁ ମାନେ ଗଜିବ ସେଇ ବାଟରେ ଆସିଲା ବେଳକୁ ସେଇ ବାଟେ ଆସିବନି।
ନା ସେ ଗୋଟେ ନହେଲେ ତମେ ଯେତିକି ବି ପୁଣ୍ୟ ଯାହା ବି କରିଥିବ। ପୁଣିଶଟୁେ ସେଥିପାଇଁ କନ୍ତି ପଶ୍ଚିମ ଦ୍ୱାର ରୁ ରିଟର୍ଣ କରନ୍ତି।
ହୁଁ ସେ ଯିବ ଗୋଟେ ବାଟେ ଆସିବ ଗୋଟେ ବାଟେ ସିଙ୍ଗ ଦ୍ୱରରେ ତାହଲେ ଯୋଉ ଗୀତାର ଯେମିତି ଅଛି ସିଂହଦ୍ୱାର ରୁ ସ୍ୱର୍ଗଦ୍ୱାର।
ହୁଁ, ହଁ।
ଓ ହୋ।
ଆଉ ପୁଣି ଅଭଡା ତ କେତେ ମାନେ ବହୁତ ସ୍ଵାଦ। ତାର ଯା ଅବଡ ର କେତେ କାନିକା ରହୁଛି। ଚି ଆ ଅଭ ଅଭଡା। ଡାଲି ଆଉ କେତେ ପ୍ରକାର ତାନ ଛପନ କୋ
ହଁ ପା ଛପନ୍ ପ୍ରକାରର ଭୋଗ ମାନେ ତାର ନାଁ ମାନେ ତାମ୍ବୁଳ କନ୍-କାନିକା ଆଉ ତାଙ୍କର ସବୁ ନାଁ ଅଛି ଖିରି ଏଇ ଯୋଉ ଖସା ଲଡୁ ଫଡୁ ଅଛି ଛାର ପାମ୍ପୁଡି ଏସବୁ ବୋହୁତ ପ୍ରକାରର ନାଁ ଅଛି। କିନ୍ତୁ ଏଇ ବୁ- ବୁ-ଭଣ୍ଡାର ହେଲା ବାଉନ କୋଟି ଭଣ୍ଡାର। ଯେତେ ଖାଇଲେ ବି ସରିବନି, କୁହନ୍ତି ଯେତେ ଭ କୋହୁଥିବ ଅଭଡା କିନ୍ତୁ କେବେ ଫୁଲ ଖାଇ-ମାନେ ପୁରା ସମ୍ପୂର୍ଣ ଖାଇହବନି।
ପେଟ ପୁରେଇ ଖାଇହବନି ଟିକେ ଖାଇଥିବୁ ଲାଗିବ ବୋହୁତ ଖାଇଦେଲି ପେଟ ପୁର ଫୁଲିଗଲା। ଆଉ ତା-ଏ-ତା-ପୁରୀରେ କେବେ କିଏ ମାନେ ଅଭୋକା ଶୋଇନି ମାନେ କିଏ ଭୋକରେ କେବେ ଶୋଇ ସ-ଯିଏ ନହେଲେ ଜଣେ ଖାଇକି ସବୁ ମାନେ କିଏ କୋଉ ଭୋକରେ ଶୋଇନାହାନ୍ତି ଖାଇକି ହିଁ ସିଏ ଶୋଇଚନ୍ତି। ସେମାନେ ଭିକାରୀ ଟିଏ ହୋଉ ମାନେ ସେମିତି ଯିଏ କୋଟିପତି ଲୋକଟିଏ ହେଇଥାଉ। ସେ ଖାଇକି ହିଁ ସେ ଶୁଏ ଖାଲି ଖାଲି ପେଟରେ ସେ କେବେ ଶୁଆଏନି କାହାକୁ।
ଆଉ ଜାଣିଚନା ଅଭଡା ହାଣ୍ଡିିକି ଅଭଡା ହାଣ୍ଡିକୁୁ ଯଦି କେବେ ମଶାଣିକୁ ନେଇକି ଯି ବ କି ଅଭଡା ହାଣ୍ଡିକୁ କେବେ ଅନ୍ଧାର ଜାଗାକୁ ନେଇକି ତୁମେ ଗୋଟେ କୋଉଠି ଥୋଇଦେଲ ସେ ଅଭଡା ହଣ୍ଡିକି ଯଦି ତଳେ ଥୋଇଦେଲେ ସେଟା ଆଉ ଆଣିକି ଆସିହବନି ନହେଲେ ସେଟା ଅଷ୍ଟବେତ୍ ତାଳମାନେ ତାକୁ ହେଲା ଯୋଉ ଖାଇଦିଅନ୍ତି ଜିଗି ଜଗିଥାଆନ୍ତି ସେଟା ମାନେ ତୁ ଯଦି ଉଠେଇକି ଆଣିବୁ ସେ ତୋ ସାଙ୍ଗେ ସାଙ୍ଗେ ଆସିବେ। ବେତାଳମାନେ ସେମାନେ ସେଟା ତାଙ୍କ ଖାଇବା ହେଇଗଲା।
ଓହୋ ହଁ।
ମୁହଁ ଦେଖାଗଲେ ଏମିତି ବି ଅଛି ଘରେ କୁହନ୍ତି। ତାଙ୍କର ବୋହୁତ ଷ୍ଟୋରି, ବୋହୁତ କାହାଣୀ ଅଛି ମାନେ କେତେ ପ୍ରକାରର ଦେବାଦେବୀ ମିଶିକି ସିଏ ସବୁ କରଚନ୍ତି ତାଙ୍କୁ ଜଗିଚନ୍ତି ବି ଚାରିପଟ ମାନେ ପୁରା ଶ୍ରୀମନ୍ଦିରକୁ ଜଗିଚନ୍ତି ଚାରି ପ୍ର-ଚାରିଟା ନାମରେ ଜ ଜଗନ୍ନାଥ ଯେମତି ବେଡି ବନ୍ଧା ନା ସରି ଯୋଉ ହନୁମାନ ଯେ ବେଡି ବନ୍ଧା ହନୁମାନ, କାନ ପୁତା ହନୁମାନ। ମେଘାନାଦ ପା ଚେରିକୁ ସେଠି ହନୁମାନ ଜଗିଚନ୍ତି।
ଏ ବେଡି ପଟେ ତ ହନୁମାନ ତାଙ୍କର ବି କାହାଣୀ ଅଛି। ଏ ଯୋଉ ଏଇ ମନ୍ଦିର
କିବା
ହଁ ଇଛା ତ ବୋହୁତ ହୋଉଚି ହଁ ମୁଁ କହିଲି ଇ ଇଛା ତ ବୋହୁତ ହୋଉଚି ଯିବା ପାଇଁ ଧାମ ଭିତରେ ଆଉ।
ଫ୍ୟାମିଲି ସହିତ ଆମର ରଥଯାତ୍ରାରେ ଯିବାର ଅଛି ତାପରେ ଦେଖିବା ଯିବା ଯୋଉ ପୁ ସାଙ୍ଗ ହେଇକି ଆମେ ଅ-ଅଗଷ୍ଟ ପନ୍ଦର ଆସଚି ନା ସ୍ଵାଧୀନତା ଦିବସ ସେବେ ଯଦି ହୁଏ ଯିବା। ସମସ୍ତେ ଗଲେ ସମୟ ବାର କରିକି
ହୁଁ ଚୋଉଦ ତାରିଖ ଆଡକୁ ଭାରି ଗଲେ ରାତ୍ ତିରେ ରାତି ସୁଦ୍ଧା ପଳା ପଳେଇଲେ ପନ୍ଦର ସୁଦ୍ଧା ବୁଲିକି ଦର୍ଶନ କରିକି ପଳେଆସନ୍ତେ।
ଦେଖିବା ଯୋଜନା କରିବା ଯିବା।
ହଁ ହୋଉ ମୁଁ ରଖୁଚି ପରେ କଥାହବା।
ହୁଁ ହୁଁ।
ହଁ।